ହଁ।
ହଲୋ ହଁ କୁହ ହଁପା। ମେଘ ଆଇଲାଣି ନା ନାଇଁ ତମ ଆଡେ?
ନାଇଁ ମୋ ବର୍ଷା ଗୋଟେ
କଣ ମେଘ ଆସିନି ଅନ୍ଧାର କରିକି ଚାରିପଟ ଉଠେଇକି ଆଇିଲଣିି କଣ ମେଘ ଆସିନି।
ନା ପବନ ବିିକଏ ଦଉନି ଟିକେ ହୁଅନ୍ତା ହେଲେ ଟିକେ ଭଲ ଲାଗୁନ୍ତା।
ତମେ କୁଆଡେ ଗୁମ୍ଫା ଆଡେ ପସିଯାଇଛ ନା କଣ ମେଘା ଆଇଲାଣି ପରା କେଡେ ଜୋରରେ ଅନ୍ଧାର କରିକି।
ଆଉ ମୁଁ ଦେଖିନି ତାହେଲେ ମୁଁ ଘର ଭିତରେ କବାଡ ଦେଇକି ବସିଛି।
ହଁ ସେଥିପାଇଁ ଜାଣିପାରୁନ ତମେ ଏସି ତଳେ ହିମାଳୟରେ ଏଇନେ ବହିଛ।
ନାଇଁ ଗ ମୁଁ ଏସିକି ଯାନି ମୋ ଦେହରେ ଯାଇନି ଏ ସ୍ମେଲ ମତେ ଭଲ ଲାଗେନି। ଏତେ ଖରାଦିନେବି ମୁଁ ରୁମ ରେ
ମୁଁ ଏ ସ୍ମ ନାଁ ସ୍ମଲ ହେଲେ ଗୋଟେ ବାନ୍ତି ଲାଗବ।
ହଁ ଏସିି ସ୍ମେଲ ମତେ ଭଲ ଲାଗେନି ତ ସେଥିପାଇଁ ମୁଁ ଏସିକି ଯାଏନି ମତେ ନଚୁରାଲ ଜିନିଷ ବହୁତ ବଢିଆ ଲାଗେ ମୋ ନଚୁରାଲ ଭଲ ତ ମୁଁ ମୋର ପ୍ର
ମୁଁ ସବୁବେଳେ ରହୁନିଁ ସେ ମାନେ ଆଦତ ହେଇଗଲେ ଗୋଟେ ଆଦତ ହେଇଯିବ।
ହଁ ନାଇଁ ନାଇଁ ଏସିି ଭଲ ନାହିଁ ଆମର ସେପଟେ କଣ ନଦୀ କୂଳ ଇଆଡେ ପାହାଡ ଳେ ଟିକେ ବସିଲ ସନ୍ଧ୍ୟା ହେଲା ସାଙ୍ଗ ତାଦି ଟିକେ ବୁଲିବାକୁ ଚାଲ ହଁ ବାହାରକୁ ଚାଲ ଟିକି ବୁଲି ଆସିବ ପାହାଡ଼ ପର୍ବତ ଆଡ଼େ। ଆଉ ବାଟରେ ରାସ୍ତାରେ ଗଲା ବେଳେ ସେପଟେ ପାହାଡ ହ ଆରେ ଆମର ସେପଟେ କଣ କହିଲ ଅତ ପିଲା କୁ ତୁ ସ୍ତ୍ରୀ ଲୋକ ହୁଅନ୍ତୁ କେବଳ ମାନେ ନୂଆ ବହ କଣ ଯାଇପାରିବେ କି କିନ୍ତୁ ଟିକେ ପୁରୁଣା ବୋହୁ ସ୍ତ୍ରୀ ଲୋକ ଯାହାର ଦେହ ଖରାପ ସମସ୍ତେ ପୁରା ଆ ସ ସନ୍ଧ୍ୟାବେଳ ସକ ଖାଳେ ପୁରା ଦି ଓଳି ଚାଲିବାକୁ ଯାଉଛନ୍ତି ନେଚୁରାଲ ପବନ ପାହାଡ ଟା ପାଖେରେ
ଟିଏ ଟିଏ ଚାଲିବା ପାଇଁ ଏଆଡ଼େ କେହି ନାହାନ୍ତି ସାଙ୍ଗ ଚାଲିବା ପାଇଁ।
ପାହାଡ଼ ଟିକେ ଆମର ପାଖରେ ଆଉ ସେପଟେ ନଦୀଟା ବି ବଢ଼ିଆ କିନ୍ତୁ ପରିବେଶ ବଢ଼ିଆ।
ଆମର ଗାଁ ପଟେ ବି ଆମର ସେଇଟା ଯୋଉ ଜେଜେମାଙ୍କ ନାଁ ପଡିବୁ ସେ ନଦୀଟା ଆମ ସେଇ ସେପଟ ଆମର ନଦୀ ଲାଇନ ଆମ ନଦୀ ପାହାଡ ଆମର ସମସ୍ତେ ଚାଲିବା ପାଇଁ ଯାଆନ୍ତି ଆମ ଆଡେ ସବୁ ଏନ ଏଚ ରୋଡ ତିନି ଚାରିଟା ରୋଡ। ତୁ ଯୁଆଡେ ଚାଲିବା ପାଇଁ ଯାଇପାରିବୁ ଯା।
ନାଁ ଆମ ଆଡେ ପ୍ରବଳ ଇଏ ତ ଡା ପବନ ଦେଇ ଅଛି ମୋତେ ଏ ସି ସ୍ମେଲ ଜମାରୁ ଭଲଲାଗେନି ମୋର ବି ଟିକେ ଭାନ୍ ତି ହୁଏତ ମୁଁ ସେଥିପାଇଁ
ତ ଏ ସି ନେଇ ଏଇ ଯଉ ସଣ୍ଟ୍ରୋକ ଭାହାରି ଯୋଉ ପାଇଲା
ହ
ଭାଇ କହିଲେ ନ ଆଣିଲେ ଗୋଡେ ଲୋକ ମୁଁ ଗରମ ହେଲା ମାନେ ଅଣ ନିଃଶ୍ୱାସି ହେଇଯାଉଚି।
ଏମତି କଣ ହେଲାବେଳେ ଏବେ ଟିକେ ଗରମ ହେଇଗଲେ ସାଙ୍ଗ ତେଣୁ ପୁରା ଅଣନିଶ୍ଵାସ ହେଇଯାଉ ମାନେ ନିଶ୍ଵାସ ଚାଲୁନି ଭଲରେ। ହୁଁ ପୁରା ଇଏ ହେଇଯାଉଚି ମୁଁ ପୂଜା ପା କରିପାଇଲିନି ମାନେ ଏତେ ଗରମ ହେଲା। ଆଉ ଦେହରୁ ଝାଳ ଗଲା ମାନେ ଜଳୀୟଅଂଶ ଗଲା ଆଉ ଏଟା ଦେହରେ ତ ଜଳୀୟ ଅଂଶ କମ୍ ଅଛି ଆଉ ମୁଁ ପୁରା ଅଣନିଶ୍ୱାସି ହେଇଯାଉଚି ମୁଁ ପୂଜା ବି କରିପାରିଲିନି ମୁଁ କହି ଆଉ ଇଏ ମୁଁ ପୁଣି ଇଆଡ଼େ ପୂଜା କରିବି ହେଆଡେ ଏ ସି ଟା ଲଗେଇ ଦେଇକିଆଇଥିବ ପୁଣି ଟିକେ ଯାଇକି ପଶିଚି ପୁଣି ଟିକେ ଆସିିକି ପୂଜା କରିବି ମୁଁ ପୁ ଆଉ ଘରେ ଏକୁଟି ଆମ ପାଖରେ କେହି ନାହାନ୍ତି। ଇଏ ଅବସ୍ଥା ହେଇଗଲି ଇଏ କହଲେ କେତେବେଳେ ସେନ୍ସଲେସ୍‌ ଏରିଆ ବୁଡିକିଥିବ କେହି ତ ନାହାନ୍ତି କିଏ ଆସିକି ଉ ଠେଇବ।
ହଁ ଲୋକ ସିନା ଘରେ ଥିଲେ ଦି ଚାରି ଜଣ ତମର କିଛି ବି ହେଲେ କି କଣ କିଏ ଧାଇଁ ଆସିଲେ କି ଟେକିଦେଲା କେହି ନଥିଲେ ଏକାକୁ ଏକା ତମେ କୁ
ଆଉ ତୋ ଦେହ ଖରାପ ହେଇ ମୁଁ ଯେତେବେଳେ ଏମିତି ହୋଉଚି ମାନେ ଗ୍ୟାସ ଫ୍ୟାସ ଉଠେଇ ଦେଉଚି ସେନ୍ସଲେସ୍‌ ଏଟା ତୋ ଫୋନ ବି କରିପାରିବୁନି କିଏ ଆସିପାରିବ ଏଠି ପାଖ ଆଖ କେହି ନାହିଁ
ଦେହ ଖରାପ ହେଲେ କିଏ ସାଙ୍ଗ ଆସିକି ପେଠିରେ ତାପରେ କିଏ ସେ ଟାଇମରେ ଘରେ ଥିବ ନଥିବ ଘରେ ଯେମିତି ଲୋକ ଥିବେ
ହଁ ଆଉ କଣ କରିବୁ। ଦେହ ହାତ ଏମତି ହେଇଗଲା ମତେ ନହେଲେ ଯେ ତ ନାହିଁ ଏ ବର୍ଷା ଉଠେଇଲା ଏ ପବନ ଥଣ୍ଡା ପବନ ଇ ମତେ ବାହାରେ ପବନ ଟା ଭାରି ଭଲ ଲାଗେ ସଞ୍ଜ ବେଳେ ମତେ ସବୁବେଳେ ସଞ୍ଜ ବେଳେ ଟି ଟିକେ ବାହାରେ ବସିଲେ ମତେ ଭଲ ଲାଗିବ। ମୁଁ ତ ସବୁବେଳେ ଏ ଖରା ଦିନେ ହଉ ଯାହା ହଉ ମୁଁ ଟିକେ ଛାତ ଆଉ ତ କୁଆଡେ ନାହିଁ। ଏ ଛାତ ଉପରେ ଯାଇଁକି ଚେୟାର ପକେଇ ବସିବି ପବନ ଦବ ତାପରେ ଆସିବି।
ସେଟା ପ୍ରାକୃତିକ ପବନ ଟା ତ ଭଲ ନା।
ହଁ ଦେହରେ ରୋଗ ଅଧା ମାରିଦବ।
ହଁ ଆଉ ସନ୍ଧ୍ୟାବେଳେ କହନ୍ତି ଲୋକ ଚାଲିବାକୁ ଯାଆନ୍ତି ଏପଟେ ପବନ ଟିକେ ବାଜିବ ସେପଟେ ମାନେ ତମ ବଡିର
ଚାଳନାଟା ବି ଭଲରେ ହବ।
ହଁ ବଡ଼ିର ଯେତେ ସବୁ ଅଛି ଖରାପେ।
ଆଗରୁ ଚଲାଚୁଲି କାମ କୁମି ଥିଲା ବୋଲି ଦେହ ପା ଖରାପ ହଉନଥିଲା ଏବେ ସବୁ ଦେହ ଗୋଟେ ଘର ଭି ସେରା ଆବଦ୍ଧ ହେଇକି ରହିଲାକୁ ବେ ବେମାର ମାଡ଼ି ବସୁଛି।
ସେତେବେଳେ ଲୋକମାନେ କେତେ କାମ କରନ୍ତି ସକାଳୁ ଉଠନ୍ତି ଧାନ ବସାନ୍ତି ତାକୁ ଶୁଖାନ୍ତି କୁଟନ୍ତି ଚାଉଳ କରନ୍ତି ରୋଷେ ରୋଷେଇ କରନ୍ତି ପିଲାମାନଙ୍କୁ ଖାଇବା ପିଇବା କେତେ କାମ କରନ୍ତି। ହଁ ଶିଳରେ ବାଟନ୍ତି ଢିଙ୍କିରେ କୁଟନ୍ତି ପାଣି କାଢନ୍ତି।
ମାନେ ଆଜି କାଲି ଯୋରା ଯଉ ଯାଇଁକି ଏକ୍ସରସାଇଜ ଶିଖୁ ନାହାନ୍ତି ଏଇ ଏଗୁଡା ଥିଲା ସବୁ ରିୟଲ ଏକ୍ସରସାଇଜ।
ଏଇଗୁଡା କରୁଥିଲେ ସେମାନଙ୍କୁ ଜର ଥଣ୍ଡା ଟିକେ ହଉନଥିଲା ଦେହ ଖରାପ ଟିକେ ହଉନଥିଲା।
ଏ କଣ କହିଲ
ହେଲେ ବି ରୋଗ ପ୍ରତିରୋଧ ଶକ୍ତି ଟା ଏତେ ଥିଲା ଯେ ଜର ଥଣ୍ଡା ହେଲେ ବି ବଡି ଟା ସହିବା ପାଇଁ ସେ ଏତିକି ଯୋଗ୍ୟ ଥିଲା ଜର ଥଣ୍ଡା ହବ ଆମେ ଦେଖ ସେମିତି ହଉଥିବ ସେମାନେ ମେଡିସିନ ଖାଇବେନି ତାପରେ ଭାତ ମାତା ଖାଇବ ସେ ଠିକ୍ ହେଇଯିବ। ଏବେ ମେଡିସିନ ନ ଖାଇଲା ହଁ।
ତାଙ୍କ ଦେହରୁ ଆଉ ଆମେ ଏବେ କଣ ଶିଳ ବଜର ଗ୍ରାଇଣ୍ଡର କଲେ। ସେ ଯେଉଁ ପାଣି କାଢ଼ିବା ବଦଳ ଟୁଲୁପ ମା
ତାପରେ ବେଶୀ ଖାଇବାଟା ହିଁ ଶରୀରକୁ ୱିକ କରିଦେଲା।
ଆମ ହଁ ସେମାନେ ନେଚୁରାଲ ଜିନିଷ ଖାଉଥିଲେ। ତାଙ୍କ ପ୍ର ପ୍ରକୃତିରେ ଯେତିକି ମିଳୁଥିଲା
କିଣିକି ଖାଉଛେ ଏତେ ଦାମ ମାନେ ପଇସା ଦେଇକି ଆମେ ସେଟା ଖାଇବା ଭିଟାମିନ୍ କିଛି ଭିଟାମିନ ନହିଁ ସେତେବେଳେ ସେମିତି ଲଗେଇି ଖାଉଥିଲେ ଯେତିକି ଭିଟାମିନ୍ ଏବେ ହେତିକି ନାଇଁ।
ସେତେବେଳେ ତ କୁହନି ଲୋକ ତ ସେମତି ଲଗେଇ ଦଉଥିଲେ ଅଳ୍ପ ଫଳୁଥିଲା କିନ୍ତୁ ଯେତିକି ବି ଫଳୁଥିଲା ବହୁତ ଭଲ। ହଁ ସେତେବେଳର ଯୋଉ ମୁଁ ଚାଉଳ ଭାତ ତାର ଗୋଟେ ବାସ୍ନା ଅଲଗା ଥିଲା ଏବେ ଚାଉଳର ସେ ବାସ୍ନା ଅଛି।
ଖାଲି ମାନେ କହିବୁ ପ୍ଲାଷ୍ଟିକ ଖାଲି ଜୀବନ ବଞ୍ଚେଇବା ପାଇଁ ଖାଇବା କଥା।
ହଁ ଏବେ ଖାଲି ଏଟା ଆମେ ଏବେ ତ ସବୁ। ଜଲ ହେଲା ଆଉ କିନ୍ତୁ ସେତେବେଲ।
ଲୋକମାନାନଙ୍କର ବକ୍ତେ ଖାଇବା ଆଗରୁ କଣ ବକ୍ତେ ଖାଉଥିଲେ।
ଲୋକ ଆ ହଁ ସେ ଭାତ ଆଳୁପଡା ଖଟା ଫଟା ଏଇଗୁଡା। ଡାଲି ଏଗୁଡ଼ା ତ ଏତେ କଣ ଆଇଟମ୍ ଥିଲା ଆମେ ଯେମତି ଏବେ ଯେମତି ଆଇ ଟମ୍ ସେତେବେଳକୁ କଣ ଥିଲା।
ନା।
ସେତେବେଳେ ସବୁ ଦେଶୀ ଜିନିଷ ଥିଲା ପୋଡ ପିଠା ବିରି ପୋଡ ଚକୁଳି।
ସିଚୁଏସନ ଏମିତି ମାନେ ସେତେବେଳେ ବହୁତ ଲୋକ କୁ କମ ରୋଜଗାର ଯ ଅଳ୍ପ ତରକାରୀ ବି ହାତ। ହେଇଯାଉଥିଲା ଏବେ ତରକାରୀ ପତର ସବୁ ସଫିସିଣ୍ଟ ହେଇକି ଖାଇବା ପାଇଁ ମଣିଷ ନାହାନ୍ତି।
ନାଇ ସେପଟେ ଲୋକଙ୍କର କଣ ମାନେ କାମ କରୁଥିଲେ ଭୋକ ଲାଗୁଥିଲା ଜିନିଷ ଗୁଡାକର ସ୍ଵାଦ ଥିଲା ଏବେ କୌଣସି ଜିନିଷରେ ସ୍ଵାଦ ଅଛି ଯିଏ ସେ କେତେବେଳର ଖାଦ୍ୟ ଖାଇଛି ମାନେ ସିଏ ଏବେ ବି ନାଇଁ ହେତେବେଳେ ମା ମାନେ
ସମସ୍ତେ।
ହଁ ସେତେବେଳେ ମା ମାନେ ଅଳ୍ପ ଟିକେ ତେଲରେ ଡାଲିକି ସନ୍ତୁ ସନ୍ତୁଳା ଫୁଟେଇ ଦୋଉଥିଲି ତାର ଗୋଟେ ଅଲଗା ବାସ୍ନା।
କିଛି ମାନେ ଥାପେ ତେଲ ଆମେ ମାନେ ଆମେ ଇଏ ଫିଏ କୁ କୋହୁଚି। ଆମ ଯୁଗ ବେଳକୁ ମାନେ ଟଙ୍କାଟେ ଦିଇ ଟଙ୍କିାରେ ତେଲ ମିଳୁଥିଲା। ସେତିକି ଗୋଟେ ଛୋଟ ଛୋଟ ସିସିି ନେଇକି ଯାଉ ସେତିକିରେ ତେଲ ଆଣିବୁ ସେଇତ କଥା। ତେଲରେ କେତେ ଫୁଟା ହୋଉଥିଲା ମାନେ ଥୋପେ ଥୋପେ ଦେଇକି ସବୁ।
ସେ ସେ ଯେଉ ବାସ୍ନା ତାର ଯେଉ ସାଧଦ ଆଉ ବୃଧେ ପାଇଁ ସିଏ ଯୋଉ ବିତାପର।
ଯୋଉ ଦିନ ବିରି ଡାଲି ହବ ମାନେ ଖଣ୍ଡ ମଣ୍ଡଳ ବାସିଯିବ ସ୍କୁଲୁରୁଆଉଥିବୁ ବସିଥିବ। ନା ପେଲି ଆଣି ଆଉ ବିରି ଡାଲି ହୋଉଚି।
ବିରିଡାଲି ତାଳ ବରା ହେଲେ ତ କାହା ଘରେ କିଏ ଲୁଚେଇ ପାରିବେନି। ତାଳବରା ଏତେ ଜୋରେ ଆଉ ଏବେ ଆଉ ଅଛି କି ଏବେ ତାଳବରାରେ ବି ବାସ୍ନା ନାହିଁ ଏବେ ତ କି ତ କିଛିର ବାସ୍ନା ନାହିଁ ଆଉ। ସେତେବେଳେ ତାଳକୁ
ସିଜିନ ଟା ଜାଣି ପାରଥିଲେ କୋଉଥିଥରେ କଣ ହୋଉଥିଲା ଏବେ ନାଇଁ କୋହୁ
ନା ଏବେ ବର୍ଷାଟା ଏ ଦିନେ ବର୍ଷା ହୋଉଚି ନା ଶୀତ ଦିନେ ଶୀତ ହୋଉଚି।
ଖରା ଟା ବାର ମାସି ହୋଉଚି। ଖରା ଟା ହିଁ ବାରବାସିୀ ହୋଉଚି ଆଉ କିଛି
ହଁ ପା।
ଆଉ ଆଉ କୌଣସି ଜିନିଷ ର ଠିକ୍ ଟାଇମ ରେ ଠିକ ନାହିଁ।
ଏ ତିକି କଥା ଆଉ।
କିନ୍ତୁ କା ସବୁବେଳେ ମାନେ ଡାକୁଛି କାଶ୍ ପୁରୁଣା ଦିନଗୁରା ସବୁ ଫେରିଆସନ୍ତାକି।
ଆଉ ସେ ଦିନ କୁଆଡେ ଆସିବ। ଗଲା ଯୋଉ ଗଲା ସେ ଆଉ ଆସିବ କି? ଆଉ ଯିଏ ଗଲା ସିଏ ଆଉ କୋଉ ଆସିବ।
ନା ପା ସେ ତାଇମି ଏବେ ଶୁ ସ୍କୁଲ୍ ଟାଇମ୍ ଛୁଆଙ୍କର ଦେଖିଲେ ମାନେ କେମିତି ଲାଗୁଛି ଆଙ୍କ ବେଳକୁ କେତେ ଯୁଗ ବଦଳିଗଲାଣି ଆମ ବେଳକୁ ଯୁଗ ଯୁଗ କଣ ଥିଲା।
ଆମ ବେଳକୁ ଛୁଆକୁ ଟେକି ଟେକି ସ୍କୁଲ ନେଇକି ଯାଆନ୍ତି ଗୁରୁଜୀ ଗୁରୁମାାନଙ୍କୁ ଦେଖି ଦେଖିଲେ ଛୁଆ କେମିତି ଡରନ୍ତି ଏବେ ଛୁଆ ଡରୁଛନ୍ତି ଏବେ ମୋବାଇଲ୍ ଯୁଗ ଥି କେତେବେଳେ ଟାଇମ୍ ଗୋଟେ ଅଲଗା ଥିଲା।
ଫୋନ ଧରିକି ଖାଲି ସ୍କୁଲକୁୁ ଯାଉଚନ୍ତି। ହଁ ଆଉ କଣ ଦେଖିଆ। ଆକାସପାତଳ ଫରକ ହେଲାଣି।
ହଁ ପରା ବୋହୁତ ନା ବୋହୁତ ଫରକ ଆଉ। କଣ କରାଯିବ। ସେ ସମୟ ମନେ ପଡିଗଲେ ତମ ମନେ ପଡିଗଲେ ଭାରି ମନ ଦୁଃଖ ହୁଏ ଯେ କାଶ୍ ସେଦିନ ଫେରିଆସନ୍ତା।
ହଁ ମୁଁ ତ ମାନେ ଆମ ସ୍କୁଲ ଦେଖେ କିି ସେ ଛୁଆ ବେଳ ସାଙ୍ଗସାଥି ତୁ ଏଇନେ ଆଖି ରୁ କାନ୍ଦ ପଳିଆସେ ଲୁହ ଚାପିଲେ ବି ରହିବନି।
ଫ
ଗୋଟେ ଗୋଟେ ଦିନ ପଳେଇଆସନ୍ତା କାଲି ଜୀବନ କଣ ଥିଲା ଆଜି ଜୀବନ କଣ ହେଲାଣି। କିଛି ଟେନସନ ନାହିଁ ସେଇଟା ଅସଲ ସୁଖ ଥିଲା।
ହ
ଛୁଆ ଥିଲାବେଳେ ମନରେ ଆସେ କୋଉ ଦିନ ବଡ ହେବି। ଏଇନେ ଆସୁ ହଁ। ସେ ଦିନ ଗଲା ଆଉ ମାନେ ଆସିବନି। ଆଉ ଏ ଆଜିକାଲି ପିଲା ବି ସେଭଳିଆ ଦିନ ଯିପାରିବେ।
ସେମାନେ କିଛି ଜାଣୁନାହାନ୍ତି ସେ ନା ସେତେବେଳେ କଣ ଥିଲା କଣ
ନା ଏବେ ନଈ ନାଳ ପୋଖରୀ ଦେଖିଥିବେନି କଣ ଏବେ ତାଙ୍କୁ ସେଟା ମାନେ ପି କି ନେଇକି ଦେଖାଉଛନ୍ତି ଏଇଟା ନଦୀ ଏଟା ନାଳ ଏଇଟା ଇଏ କଟ ଦେଖ ଆମେ ଡେଇଁ ଡେଇଁକା ଯାଉଥିଲେ ସୁଇମିଙ୍ଗ ପୁଲ କଣ ଆମେ ନଥିଲା ଆମ ଆମ ପୋଖରୀ ନାଳ ଆମ ସୁଇମିଙ୍ଗ ପୁଲ।
ସ୍କୁଲ ଛୁଟି ହବ ମାନେ ପୋଖରୀକି ଡ଼ିଅଁ।
ହୁଁ କି ପାଣି ପହଁରି ପହଁରି ପଳେଇ ଆସୁ ଏବେ ଛୁଆ ପହଁରି ପାରିବେ ନା ପାଣି ଦେଖିଲେ ଡରିବେ।
ହଁ। ପହଁରା ପାଇଁ ଛ ଟ୍ରେନିଂ ନେଉଛନ୍ତି ଆମେ ତ ସାଙ୍ଗ ସାଥି ସେମିଦିରେ ସେମିଦିରେ ପହଁରି ଯାଉଥିଲୁ ସେମିତିରେ ସେମିଦିରେ। ହଁ ଏବେ ଛୁଆ
ଅଧଘଣ୍ଟା ଘ ଟେ ଏମିତି ଖାଲି ମୁଣ୍ଡ ବୁଡେଇକି ଏଠୁ ବୁଡେଇବୁ ହେଟିକି ବାହାରିବୁ ନିଶ୍ୱାସ ବନ୍ଦ କରିକି ରହିଯା
ଏତେ ଥଣ୍ଡା ଜର ବି ହଉନଥିଲା ଥଣ୍ଡା ଜର ବି ହଉନଥିଲା। ସେତେବେଳେ ଥଣ୍ଡା ଧର ବି କଣ ନଥିଲା ରୋଗ ଆ ନଥିଲା।
ଆସିବୁ ଡେଇ ଆ ପଖାଳ ଖାଇବୁ। ଆସିବୁ କଣ ପଖାଳ ଦେଉ ଥଣ୍ଡା
କଣ କରିବା କୁଆଡେ ଗଲା ସେ ଦିନ ଆଉ।
ହୁଁ ହଉ ଆ ହଉରୁ ଆପ ମୁଁ କାଟିକି କରୁଚ ଆ ଉଠେଇବା।